ହାଲୋ। ହାଲୋ।
ହ୍ୟାଲୋ?
ହଁ ଦେହି କଣ କରୁଚୁ?
କଣ ଏଇଠି ଇଏ କରୁଥିଲି ତାଙ୍କୁ ଖାଇବା ପିଇବାକୁ ଦଉଥିଲି ତ।
ହୁଁ, କଣ ରୋଷେଇ କରୁଛୁ ପା?
କଣ ରୋଷେଇ କରିଛି ସେଇ ଆଳୁ ପୋ-ଅ-ଅ-ଅ ପୋଟଳ ତରକାରୀ କ ସେଇଠୁ ତ କରିଥିଲି କଷା ଆଳୁ ପୋଟଳ କଷା କରିଥିଲି ଡାଲି କରିଥିଲି ଆଉ। ଆଉ ଆଇଁଷ ପାଇଁଷ କିଛି ହେଇନଥିଲା ଯୋଉ ବର୍ଷା ହଉଛି ବୋଲି ଆଇଁଷ ପାଇଁସ କିଛି ହେଇନଥିଲା।
ଆଉ ଟା ବି ଭଲ ନାହିଁ।
ହୁଁ, ମୁଁ କହିଲି ତମ ସେଆଡେ ବର୍ଷା ଜୋର୍ ହେଲା ଆଜି ନା କମ୍ ହେଇଛି?
ବର୍ଷା ଜୋରରେ ବର୍ଷା ହେଲା ଭଳିଆ ହେଲା ବର୍ଷା ଏମିତି ହେଇକିରି ଯେ ସେ ଘର ଭିତରେ ଯେ ଗୋଟାଇ ଆଇଛି-ଇ-ଇ ଟିଭି ତାର ଯେ ସେପଟେ ଆସିକିରି ବର୍ଷା ଆସିକିରି ଘର ବି ରୋଷେଇ ଘରେ ସାରା ପାଣି ଏତେ ଜୋରରେ ବର୍ଷା। ଅଧିକା ବର୍ଷା ହବ ମାନେ ଘରେ।
ରୋଷେଇ କରିବାକୁ ତ ହଇରାଣ ହଉଥୁବୁ?
ହଁ ରୋଷେଇ ପୁରା, ଗ୍ୟାସ୍ ଉପରେ ସବୁ ବର୍ଷା ଛିଟିକିନା ମୁଁ ଫୁଣି ତାକୁ ପୋଛାପୋଛି କରି ତାକୁ ବାର ଯୋଉ ଗୋଟେ ହୁଁ ତସଲା ଥୋଇଲେ ବର୍ଷା ଜୋର୍ ହେଲା ମାନେ ସବୁ ଘର ଭିତରେ ଯାହାହେଲେ ପାଣି ପଶିବା କଥା ହିଁ ପଶିବ।
ଉଁ ହୁଁ। ହୁଁ।
ହୁଁ ଆଉ ସ୍ୟାଢେ କେମତି କଣ?
ହଁ ଆଡେ ବି ସେମତି ବର୍ଷା ପା ଜୋରେ ଘଡଘଡି ବିଜୁଳି ଆଉ ଗଛ ଫୁଛ ସବୁ ଭାଙ୍ଗି ଦେଇଚି ଏମିତି ପବନ ହେଲା।
ଓହୋ ମୁଁ କହିଲି ତମର ଆଉ ଗ୍ୟାସ ଆଭେଲେବୁଲ ଆଉ ନାହିଁ।
ନା ପା ଗ୍ୟାସ ସବୁ ଆଭେଲେବୁଲ ଆଉ ନାହିଁ ସିଏ ତ ପଇଁଚାଳିଶ ଦିନ କରିଦେଇଚି। ଆମର ବି ଗ୍ୟାସରେ ରୋଷେଇ ହୋଉଚି ଆମର ଏଇନା ଗୋଟେ ଟାଙ୍କି ଖାଲି ପଡିଛି।
ଚୁଲିରେ ବୋଧେ ହୋଉଚି ନା କଣ କେମିତି।
ଚୁଲିରେ ଖାଲି ଭାତଟି କରୁଚୁ। ଆଉ ସବୁ ଆଇଟମ ହୋଉଚି ଗ୍ୟାସରେ।
ଏ କାଠ ଫାଡ ନା ନାଇ ସବୁ
ଉଁ କୋଉଠିକି ପଳେଇଲୁ ତୋ ଆୱାଜଟା କଟିଯାଉଚି
ହାଲୋ ନାଇଁ ମୁଁ ଏଇଠି ଅଛି।
ହଁ ଏବେ ଶୁବିଲା ଏବେ କହ ହୁଁ।
ଏଲେ କଁ ପାଠ ଫାଠ କିଣା ହେଇଚି।
ହଁ କାଠ ଯୋଉ କିଣିଥିଲୁ ତାକୁ ସେ କଣ କହିଲୁ ସେ ପିଣ୍ଡାରେ ରଖିଥିଲୁ ସେଇଟା ଯୋଉ ବର୍ଷ୍ ସେଆ ଛିଟିକା ମାରିକି ସେଇଟା ସବୁ ବି ଓଦା ହେଇଯାଇଚି। ଦଇନ ଜାଳ ଜାଳିବାକୁ ଭାରି ହଇରାଣ। ଆଉ ହଁ ଭାରି କଷ୍ଟରେ ସେ ଚୁଲ୍
ଓହୋ।
ହ।
ନାଇଁ ମୁଁ ସେ ମେଡିକାଲ ଗଲା ବେଳକୁ ମେଡିକାଲରୁ ଆଇଲା ବେଳକୁ ମୋର ଦେହ ପୁରା ଖରାପ ହେଇଯାଉଚି ସେଇ ସେ ବସିକିରି
ହ।
ଦେହ ପା ପୁରା ଯାଉଚି ଥଣ୍ଡା ଯେ ଥଣ୍ଡା ଆଉ ଗୋଟେ ଥଣ୍ଡା କୁ ସ୍ୟାଡେ ଇଏ ଦେହ ଖରାପ ହେଇଯାଉଚି।
ମେଡିସିନ ଖାଇନୁ?
ନାଇ ମେଡିସିନ କଣ ମୁଁ କହିଲା ଦେଖିଆ ଯଦି ଆଉ ନ କମିବ ମେଡିସିନ କଣ ଖାଇବିି କଣ। ଦେଖିଲା ବେଳକୁ ସେଠି ନକଲେ ନହବ ନ ବସିଲେ ନହବ ଆଉ କଣ କରିବା।
ତତେ ତ ଆଜି ଦିନରେ କଣ ଦିଚାରି ଥର ଫୋନ କଲି ଉଠେଇଲୁନି।
ନାଇଁ ଫୋନ ଆସିନି ତ ଆଜି।
ଓ
କଣ ଫୋନ
ମୁଁ ଏପଟୁ ଆଉ ମୋ ଏପଟୁ କଣ କହିଲୁ କଲ ଗଲା ତୋ ପାଖକୁ ବୋଧେ ଯାଇନଥିବ ଆଉ। ଫଲସ୍ ରିଙ୍ଗ ହୋଉଥିବ ଆଉ।
ନାଇଁ ପା ମୁଁ ଆମର ଏପଟେ ବ୍ୟାଙ୍କ ଫ୍ୟାଙ୍କ ଯୋଉ ଇଏ ବ୍ୟାଙ୍କ ସବୁ ଇଏ ହୋଉଚି ଚି ଜାଣିଚୁ
ନାଇଁ ତ ମୁଁ ଜାଣିନି କୋଉ ବ୍ୟାଙ୍କ ହୋଉଚି ଓପନିଂ ହୋଉଚି?
ଏାଇନା କ ଯୋଉଁ କୋଉ ବ୍ୟାଙ୍କ ହୋଉଚି ସେ ବ୍ୟାଙ୍କରୁ କଣ ଅଫର ଆସଥିଲା ତ ସେ କଣ ଯୋଉ କୋହୁଚି ପ୍ରୋଗ୍ରାମରେ ମୁଁ ସେଇଆ କହିବି ମୁଁ କହିବି ଜାଣିଥିବୁ କି କଣ।
ଉଁ ହୁଁ ହୁଁ ହୁଁ।
ଓହୋ ଆଉ ଆଉ ଯେ କଣ ତମର କଣ ହେଇଚି।
ନାଇଁ ଆମର ଆଜି ଆଇଁଷ କିଛି ହେଇନି ବା।
ନା ହୋଉଚି ବର୍ଷାରେ ତ କେହି ଆଉ ବିକ୍ରି ଆଣୁନାହାନ୍
ଉଁ। ହୁଁ।
ବର୍ଷାରେ କେହି ଆସୁନାହାନ୍ତି ତାପରେ ଏ ମୁଁ ଇଏ। ଯୋଉ ଗ୍ୟାସ ଫ୍ୟାସ ମିଳୁନି, ଉ ଚୁଲି ଜାଳ ସମସ୍ତଙ୍କର ଜାଳ ଫାଳ ଓଦା, ସମସ୍ତେ ହଇରାଣ ହେଇକିରି ଇଏ କର କରୁଚନ୍ତି ଆଉ।
ହୁଁ, କେମିତି ଗୋଟାଏ ଆଇଟମ କରି ଖାଇଦବୁ ଆଉ। କିଏ ଏତେ ଆଇଟମ୍ କରିବ, ଉଁ ଉଁ।
ଓ, ଇଏ ତୋ ଦେହ ଭଲ ହେଇଥିଲା, ମେଡିସିନି ଖାଇଲୁ?
ହଁ, ମେଡିସିନ ଗୋଟେ ଖାଇଲି ବୋଲି ଏ କଥାବାର୍ତ୍ତା ଟିକେ ଠିକ୍ ଶୁଭୁଛି। ନହେଲେ ମୁଁ ପୁରା ବହୁତ, ଦେହ ଖରାପ ହେଇଯାଇଥିଲା
ହେଲା, ତୋର ସାଙ୍ଗ ଜଣେ ଥିଲା ବ୍ୟାଙ୍କରେ, ତାକୁ ପଚାରିଲେ କହିବନି ବ୍ୟାଙ୍କ କଣ କୋଉଠି ଅଛି କି ନ ଅଛି?
ହୁଁ, କଣ ପଚାରିଲେ କହିବ।
ହୁଁ, କାହିଁକିନା ସେ ବ୍ୟାଙ୍କ ରେ ଅଛି ମାନେ, ବ୍ୟାଙ୍କରେ ଯାହା ଯୋଉଠି ସେ ସବୁ ଜାଣିଥିବେ ନା।
ହୁଁ ହୁଁ, ସେ ତ ଆଜି ଫୋନ କ, ଆଜି ତ ସେ ନ ଥିଲା, ତାର କଣ ପ୍ରାଇଜ ମିଳୁଥିଲା। ସିଆଡ଼େ କୋଉଠି ତା ମେନ୍ ଅଫିସରୁ ପ୍ରାଇଜ୍‌ ମିଳୁଥିଲା, ସେ ସେଠିକି ଯାଇଥିଲା। ଆଉ କେତେବେଳେ, କାଲି ଆଡ଼କୁ ତାକୁ ଫୋନ କରିଦବୁ, ସେ କହିଦେବ ଆଉ।
ଓହୋ, ମୋଠୁ ବାକି ଇଏ ସେ ଯୋଉ କଲରା ଗଛ ଲଗେଇଥିଲୁ, କଲରା ଫଲରା ହେଲା।
ହଁ ବା, କଲରା ସେ ଗଣ୍ଠିକି ଗଣ୍ଠିକି ହଉଚି ଟି।
ତ ବଡ ବଡ ନା, ସେ ଛୋଟ ଛୋଟ ସାଇଜ?
ନାଇଁ ଛୋଟ ଛୋଟ ହଉଛି, ଏତେ ବଡ ହଉନି।
ବେଶୀ ବଡ ହଉନି ନୁଅ, ଆଉ ସେଇଠି ଆଣିକିରି ସେଠି ଯୋଉ ଆଣିକିରି ଲଗେଇ ଦଉନୁ, ଖଡା ଫଡା ଆଣିକରି ଲ କହୁନୁ ଲଗେଇଦେଲେ ହେଲେ ଭଲ ହବ, ପତ୍ର କାହିନା, ମାଟି ଟା ଭଲ ମାଟି ଟା ନା, ବିଲ ମାଟି ଟା। ପଡିଚି।
ତାକୁ ଆମେ ଚାଷ କରିବୁ ବୋଲି ପକେଇଥିଲୁ, ସେ ଯୋଉ କଣ କହିଲୁ ଚାଖୁଟା ଅଛି। ହେଟା ହଣା ହେଲାନି କି।
ହୁଁ।
ସେ ତାରି ଉପରେ ସବୁ ପଡିଛି ଡାଳ ଫାଳ, ସେଟା ସବୁ ଉଠିଲେ ଯାଇକି ଯାହା ଫସଲ ଲଗେଇବୁ ଆଉ, ତ ମଞ୍ଜି ଆଣିକି ରଖିଚି। ମଞ୍ଜି ଆଣି, ମଞ୍ଜି ଆଣିକି ସବୁ ହାଟିରୁ ରଖିଛି। ଏଇ ଯଉ ଆମର ଶାଗ ମଞ୍ଜି, ଭେଣ୍ଡି ମଞ୍ଜି, ବିନ୍ସି ମଞ୍ଜି।
ହଁ ହଁ।
ଉ ଏପଟ ବାରିରେ ସବୁ ପୋଇ, କଖାରୁ କାକୁଡି, ସଚିନ୍ଦା।
ବର୍ଷା ଦିନ ଯାଇ ନା, ତାକୁ ସବୁ ସେଇ ଯୋଉ ମାଟି ତା ବିଲ ମାଟି ଟା, ସେ ବହୁତ ବଢିଆ। ଏତେ ଯାହା ଲଗେଇ ଦଉ ମାନେ କଣ କହିଲ ମାନେ ଜଲଦି ପଢିକିରି ପଳିବ।
ହୁଁ ଉଁ।
ଗୋବର ମାଟିଟାନା।
ହଁ, ସେ ଦେଖିଆ ସେଇଠି ପୋତିଦେଲେ ହବ ଆଉ।
ଶାଗ ଫାଗ, କି ଭେଣ୍ଡି ଫେଣ୍ଡି ସବୁ ଲଗେଇଦବ, ଆଉ କଣ କହିଲୁ ଆଉ ପରିବା ନାହିଁ ବିଲିକି କିଣିବାକୁ ଯିବାକୁ ଆଉ ଇଏ ହବନି, କଷ୍ଟ ହବନି, ସେଇଠୁ କିଣିବ।
ସେଇଠି ତୋଳିଲ, ସେଇଠୁ ଖାଇଲ।
ହୁଁ, ଆଉ ବାରି ଜିନିଷ ଟା ଖାଇବା ଟା ଭଲ ନା ଆଉ।
ଏ ଫୁଲ ଗଛ ସେପଟେ କର ସାରା ହେଲେ ଫୁଲ ଗଛ ଲଗେଇଦବ।
ଫୁଲ ଗଛ ପା ମୁଁ କହିଲି ଫୁଲ ଗଛ ତୁ କଣ ସବୁ ରଖିଛୁ? ଦବୁ ଦିଟା ଡାଳ।
ହଁ ପା, ଫୁଲ ଗଛ ମୋର ଅଛି ସବୁ ପା, ଅଛି ସବୁ ମନ୍ଦାର, ସବୁ ସବୁ ପ୍ରକାର ଅଛି।
ମନ୍ଦାର ନେଇକି ତାକୁ ପକେଇଥବ ନହେଲେ ନଡିଆ ଗଛ, ଗୁଆ ଗଛ।
ହୁଁ
ଗୁଆ ଚାରା ତା ପକେଇଦବ ଗୁଆ ଚାରା କରିଦେଲେ ଗୁଆର ଯୋଉ ଗୁଆ ରେଟ ଯୋଉ ବର୍ଷକୁ ବର୍ଷ ବଢୁଛି ଗୁଆ ରେଟ ରେ ତମେ ତମର ପାଞ୍ଚ ହଜାର ଦଶ ହଜାର ରୋଜଗାର କରିବ ଭୁଆ ର ଆଉ।
ହଁ ଆମର ଗୁଆ ନଡିଆ ଗୋଟେ ସାଇଡ ରେ ଲାଗିଥିଲା
ହଁ।
ଏ ଯୋଉ ଘଡଘଡି ମାରିକି ଦିଟା ନଡିଆ ଗଛ, ଗୁଆ ଗଛ ଗଲା।
ହଁ।
ଆଉ ଯାହା ଗୁଆ ନଡିଆ ଅଛି ସେ ଫଳିବ, ଫଳିବ ଆଉ ପାଞ୍ଚ ଛଅଟା ଗୁଆ ଗଛ କଣ ମରିଗଲା ମନକୁ।
ଆଚ୍ଛା ମନ ମରିଗଲା ବୋଧେ କଣ ତାର ମୂଳ ବୋଧେ କଣ ବୋଧେ ପୋକ ପୋକ ଖାଇଯାଇଥିବ କି କଣ ହେଇଥିବ କି।
ହଁ ନା ମ ସେ ଫଳୁଥିଲା ବା ଫଳୁଥିଲା କଣ ତାର ହେଲା କେଜାଣି ମରିଗଲା ଆଉ।
ହଁ। ଆଉ ଆଉ ବି ମରିଗଲା ଆହୁରି ଆଣିକିରି ଚାରା ନେଇକିରି ମୁଁ ପଛେ ପଠେଇବି ହେଲା
ହ ହ।
ମୋର ଦୁଆ ହେଇଛି, ଚାରା ହେଇଛି, ମୁଁ ପଠେଇବି ତମେ ଟିକେ ଲଗେଇଦବ। ଆଉ ନଡିଆ ସବୁ ଗଟେ ପକେଇଦବ, ନଡିଆ ନଡିଆ ସେମିତି ନା ନଡିଆରେ ଏଟା ବା ସେ ଗୋଟା ପଚାଶ ଟଙ୍କା ହେଲାଣି।
ହୁଁ।
ନଡିଆ ଯୋଉ ବର୍ଷକୁ ତମେ ମାସକୁ କଣ ଇଏ ଛଅ ମାସରେ ଥରେ ଫଳେ। ତମେ ଟଙ୍କା ପାଞ୍ଚ ହଜାର ତମେ ରୋଜଗାର କରିବ ନଡିଆ ଗଛରୁ ଆଉ ତ ବାରି ତମେ ଶୀତରୁ ଲାଭ ପାଇବ ଆଉ ତମେ ଆଉ ବାହାରୁ କିଣିବ କଣ?
ହଁ।
ଆଉ ଆମର ସେମିତି ପୋଖରୀରେ ମାଛ ଛଡ଼ା ହେଇଛି ସେ ମାଛ ଯେତେବେଳେ ଇଚ୍ଛା ହେଲା, ଜାଲ ପଡିଲା ମାଛ ହେଲା, ମାଛ ଖାଇଲ।
ହୁଁ।
କିଣିଲେ କଣ ଚାହିଁବ, ବିକ୍ରି ଆସିବ କି ଦୋକାନ ଯିବ, କିଣିବ। ହ ବାରିରେ ରହି କେତେ ବେଳେ କିଣିଲ ଖାଇଲ।
ହଁ।
କଣ ହେଲା ତମେ ଦେଇ ପାଇଲ।
ହୁଁ।
ହୁଁ। ଆଉ ସବୁ ଇଏ କଲ। ଆମେ ତ ଏବେ ମେଡିକାଲ ମେଡିକାଲ ରେ ନୁହଁ ସବୁ କେସ୍ ସବୁ ଦେଖିଲା ବେଳୁକୁ କାହାର କଣ ହଉଛି କଣ ସେଗୁଡା ସବୁ ଦେଖ ଆସିଲାବେଳକୁ ନିଜେ ଯେମତି ମଣିଷ ପେସେଣ୍ଟ ହେଇକି ଆଉଛି।
ହୁଁ।
କାହାର କଣ ଯେତେ ହେଇଗଲା ବେଳକୁ, କିଏ କାନ୍ଦ ବୋବାଳି ପକେଇଲା ବେଳକୁ, ସିଏ କାହାର କଣ ହଉଛି।
ଯ ଆଜି ଯାଇଥିଲୁ ବବି ଦେଇ ଙ୍କୁ ନେଇ କିିନା
ପହର ଦିନ ଯାଇଥିଲି।
ହୁଁ।
ବୁଧବାର ଦିନ ଯାଇଥିଲି, ସେଠୁ ଦେଖିଲା ବେଳକୁ ସିଏ ତ ଆମର ଦେଖୁଛି ତା ଦେହ ବି ପି ସୁଗାର ସେଏ ସିରିଅସ୍ ହେଇଯାଉଛି ତାର ଟେନସନ। ତାପରେ ବି ରୁମ ରେ କଣ କରିଛି ଗ୍ୟାସ କୁ ବନ୍ଦ ଭଲ ସେ କରିନି ଗ୍ୟାସ୍ ଲିକ୍ ହଉଛି ସେ ଯାଇ କଟକରେ
ସେଇଠୁ।
ସେଇଠୁ ବାଟରେ ସେଉଠୁ ଆସିଲା ବେଳକୁ ଫୋନ ତାଙ୍କ ମ୍ୟାଡମ ଜଣେ କଲେ ଏଇ ଗ୍ୟାସ କଣ କଣ ବନ୍ଦ କରୁନ ନାଁ ହଁ ମୁଁ ବନ୍ଦ କରିଛି ନା ତମ ରୁମ ଘର ସାରା ଗ୍ୟାସ ଗନ୍ଧ କଣ ନା ହଁ ଲିକ କୋଉଠି ହଉଛି ଆଉ ଆଉ ସେଉଠୁ ଆସି ଚ ସେଠୀକି ଗଲେ। ହେ ସେଠି ପହଞ୍ଚି ଦେଖିଲା ବେଳକୁ ଗ୍ୟାସଲିକ ହେଇ ଘର ସାରା ଗନ୍ଧ।
ହୁଁ।
ତାକୁ ତାକୁ ନେଇକି ସଜାଡିଲା ଆଉ ତା ଏଇ ସପ୍ତାହେରେ ଦିଥର ଦିଥର ତା ସାଙ୍ଗରେ ତ ମେଡିକାଲ ଯିବାକୁ ପଡୁଛି ଆଉ
ହୁଁ କଣ କରିବା ଆଉ।
ମେଡିକାଲ ନ ଗଲେ ନହବ ଆଉ ଦେହ ଟା ଅସୁସ୍ଥ ହେଇଯାଉଛି ଦିନକୁ ଦିନ ଅସୁସ୍ଥ ହେଇଗଲାଣି ଆଉ ବ
ଆଉ ତମ ଝିଅ ତମ ସେଜଲ ସ୍କୁଲ ଗଲାଣି ନାଇଁ।
ହଁ ସେ ପାଠ ପଢିଲାଣି ପାଠ ପଢିଲା ସ୍କୁଲ ସ୍କୁଲ ଯାଉଛି।
ଆଉ ସେ ଚୁଇଁଟେ ହେଇଥିଲା ମୁଁ ତାକୁ ଦେଖିଥିଲି।
ହଁ ସେ ନାଇଁ ସେ ସବୁ ଜିନିଷ ପାଠ ବଡ ହେଇଗଲାଣି ନା ଇଏ ହଉଛି ଟିଉସନ ହଉଛି ସ୍କୁଲକୁ ଯା ମା ନେଇକି ଯାଉଛି ସ୍କୁଟି ରେ ନେଇକି ଯାଉଛି ତାକୁ ପାଠ ପଢେଇବାକୁ।
ହୁଁ କେତେ ବର୍ଷ ହେଲାଣି କିି ତାକୁ?
ତଥାପି ତାକୁ ହେଲାଣି ଆସିକିରି କେତେ ବର୍ଷ ହବ। ହଁ ବା ପାଞ୍ଚ ବର୍ଷ ହେଲାଣି ନା ପାଞ୍ଚ ବର୍ଷ ହେଲାଣି ତ ଓଡିଆ ପଢା ହଉନି ଖାଲି ହିନ୍ଦୀ ଇଂଲିଶ ପଢା ହଉଛି ସେ କଣ ଓଡିଆ କିଛି ଜାଣିଛି। ଓଡିଆ ଓଡିଆ ବିଷୟରେ କିଛି ତାର ନଲେଜ ନାହିଁ। ଆଉଁ ଜାଣିିନି। ତାପରେ ବେଳେ ବେଳେ ଗାଁ କୁ ଯିବି ଗାଁ କୁ ଯିବି କାନ୍ଦୁଛି। ଏ ସମ୍ ହଁ ତା ମା କହୁଥିଲା ଗାଁକୁ ହଁ ଯିବୁ ଯେ ପରେ ଯିବୁ ବୋଲି ତା ମା କହୁଥିଲା।
ହୁଁ ହୁଁ ହୁଁ ତମମାନଙ୍କୁ ସବୁ ଦେଖିଦେଇ ଯାଇଛି ନା କାନ୍ଦୁଥିବ ଆଉ।
ବହୁତ ହଁ ବହୁତ ଷ୍ଟାଇଲି ବାଲି ହେଇଛି ଖାଲି ସଜବାଜ ହଉଛି ତା ମା ପାଠ ପଢୁନି ମା କହୁଥିଲା ପାଠ ପଢୁନି ଖାଲି ସଜବାଜ ହେଇକିରି ବୁଲୁଛି। ମିରର୍ ଆଗରେ ଖାଲି ଦଶ ଥର ମୁଣ୍ଡ କୁଣ୍ଡଉଚି ଭ୍ୟାନିଟି ପକେଇବ ଲିପ ଚିକି ମାରିବ।
ଆ ଭଲ ଆଉ କଣ ଭଲ ଷ୍ଟାଇଲିଶ ଛୁଆଟେ ହେଇଛି ଆଉ କଣ।
ହେଇଛି ସବୁ ଭ୍ୟାନିଟି ପକେଇକିରି ଖାଲି ସମସ୍ତେ ତାଙ୍କ ଯୋଉ ପାଖ ପଡିଶା ସବୁ ଅଛନ୍ତି ତାଙ୍କ ପଡିଶା ଘ ସମସ୍ତଘରେ ଯାଇକି ବୁଲୁଛି।
ଉଁ ହୁଁ
ଆଉ ସିଏ ଏମିତି ଆସିବ କହୁ ଆସିବେ ତାଙ୍କର କେତେ ଛୁଟି ହେଲେ ତାଙ୍କର ସେ ଯୋଉଠି ଅଛନ୍ତି ନା ସେଠି କଣ କହିଲ ବର୍ଷା ଦିନେ ବର୍ଷା ଶୀତରେ ଭାରି ରହିବା ବହୁତ କଷ୍ଟ। ଖରା ଦିନ କିନ୍ତୁ ବର୍ଷା